ହ୍ୟାଲୋ
ହାଲ
କଣ କରୁଛ?
ହଁ ବସିଥିଲି ତମେ କଣ କରୁଛ?
ଅଛି ଆଉ ଛାତ ଉପରେ। ଖାଇଲଣି?
ହଁ ଖାଇସାରିଲିଣି ତମେ କଣ ଖାଇଲ?
ମୁଁ ଭାତ, ଡାଲି, ପିଆଜ, ଲେମ୍ବୁ
ହଁ
ଏମିତି ମିଶେଇକି ଖାଇ ଦେଇଚି ଆଉ। କଣ ଖାଇଚ ତମେ?
କଉଠି
ନେଟୱର୍କ ପାଉନି କି ସେପଟେ?
ହ୍ୟାଲୋ ହଁ ପାଉଚି ତ ଶୁଭାଯାଉ ହ୍ୟାଲୋ ଶୁଭାଗଲା। ହଁ ଶୁଭାଯାଉଚି ମତେ। ହଁ
ସେପଟେ ପାଗ କେମିତି ଦେଇଚି ତମ ପଟେ?
କଣ କହିଲେ?
ତମ ପଟେ ପାଗ କେମିତି ଦେଇଚି କହିଲି ଖରା ହଉଛି ନା ବର୍ଷା ହଉଚି?
ଏପଟେ ତ ବର୍ଷା ଚାଲିଚି ଆଉ।
ବର୍ଷା ହଉଚି ଆମର ଏପଟେ ବହୁତ ନା ପ୍ରବଳ ଖରା ହଉଚି।
ଖରା ହଉଚି ହୁଁ ହୁଁ ଏଇଠି କିନ୍ତୁ ବର୍ଷା ହଉଚି ଆଉ
ହଁ କାଲି ହେଇଥିଲା। ହଁ ପ୍ରବଳ ପ୍ରବଳ ମାତ୍
ଲା ଲାଇନ୍ ବି କଟି ଯାଉଥିବ ବୋଧେ ରାତିରେ।
ହଁ କାଲି ବର୍ଷା ହେଇଥିଲା ଲାଇନ ପଳେଇଲା। ତାପରେ ତ ଫ୍ୟନ୍ ନାଇଁ କିଛି ନାହିଁ ମସା ଗୁଡିକ ତ କାମୁଡୁଥିଲେ ଆଉ ବହୁତ ମସ ସା ବି ହଉଛନ୍ତି ଏଠି
ହଁ ବା ମାନେ ମଶା ଯୋଗୁ ତ ମଶାରୀ ଟାଣିକି ଶୋଉନକି।
ମଶାରି ହଁ କେତେବେଳେ କେତେବେଳେ ଟାଣୁଚୁ ଆଉ କେତେବେଳେ ଟାଣୁନୁ ଏମିତି ଏକା ସ ସୋଇ ପଡୁଛୁ। ଯେ ମଶା ବେଶୀ ନ କଣ କରିବା।
ଏମିତି ଶୁଣ ମଶା ଧୂପ ବି ଲଗେଇ ପାରିବ। ନାହଲେ ତ ଆଉ। ଅଳିଆ ଆବର୍ଜନା ବେଶୀ କରିବନି, ଘରେ ମାନେ ଯୋଉଠି ବେଶୀ ଅନ୍ଧାରୁଆ ଜାଗା ଥିବନା ସେଇଠି ମଶା ବେଶୀ ଥିବ।
ହଁ
ଏମିତି ଟାୟାର ହଉ ସଢ଼େଇ ଖୋଳ ଏଗୁଡାକରେ ବେଶୀ ମଶା ଥାଏ। ତ ଜମିବାକୁ ଦବନି ଅଳିଆ।
ହଁ
ହଁ ସବୁ ସଫା କରୁଥିବା। ଆଉ ମଶାରୀ ତ ଏବେ ସରକାର ବି ଦଉଛନ୍ତି।
ହଁ।
ଟାଣିକି ଶୋଇବା ଆଉ ମଶା ଧୂଆଁ ବି ଆସେ ନା ଗାଡି ।
ହଁ ହଁ ଆସେ। ହଁ ଯୋଉ ଘର ଘର ବୁଲି ଚନ୍ତି।
ହଁ ସ୍ପ୍ରେକରାନ୍ତି। ମଶା। ବର୍ଷା ଦିନେ ତ ମଶା ମାଛି ବେଶୀ ଆଉ ଆଉ ସବୁ ସାପ ଏଗୁଡାକର ବି ଭୟ ଥାଏ ବେଶୀ ବର୍ଷା ଦିନରେ। ବର୍ଷା ଦିନରେ ସାପ ର ତ ଭୟ ବେଶୀ ଥାଏ ସବୁଆଡେ ସାପ ବାହାରନ୍ତି। ସାପ ବିଛା ଏଗୁଡାକ।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
ତ ସେଥିପ୍ରତି ଆମେ ଧ୍ୟାନ ଦେବା। ବା ପଢିବ ଅଳିଆ ଆବର୍ଜନା କରିବନି। ହ ସଫାସଥରା ରଖିବା ଘରକୁ।
ହଁ।
ହଁ ତାହେଲେ ଯାଇକି ମଶା ହବନି କିଛି ମାଛି ବି ହବନି। ମଶା ହେଲେ ମ୍ୟାଲେରିଆ ବହୁତ ପ୍ରକାର ରୋଗ ହୁଏ।
ହଁ ମ୍ୟାଲେରିଆ ଡେଙ୍ଗୁ।
ହୁଁ।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
ଆଉ ମ୍ୟାଲେରିଆ ଜର ହେଲେ ତ ସେଇଟା ଛାଡେନି ଠିକ ରେ। ଜଲଦି ଛାଡେନି ଡେଙ୍ଗୁ ବି ସେମିତି। ବହୁତ ମାରାତ୍ମକ ରୋଗ ଏଗୁରାକ।
ହଁ।
କିନ୍ତୁ ଆମେ ଫୁଲବାଣୀରେ ବେଶୀ ମ୍ୟାଲେରିଆ ହୁଏ ନା ଏବେ କିନ୍ତୁ କମି ଯାଇଛି।
ହଁ ସେ ଯୋଉ ମାଇ । କାମୁଡିବା ଦ୍ଵାରା । ସକାଳଠୁ ସେପଟ ବର୍ଷା ହଉଛି କି?
କଣ କହିଲେ?
ସକାଳଠୁ ସେପ ବର୍ଷଉଚଛି।
ହଁ ଏଇଠି ତ ବର୍ଷା ଚାଲିଛି ମାନେ କଣ୍ଟିନ୍ୟୁ। ପରା ରହୁନି ଚାଲିଚି ବର୍ଷା।
ହଁ ଆଚଲ୍ ତ ପାଣିପାଗ ବହୁତ ଚେଞ୍ଜ ହଉଛି କେତେବେଳେ ଖରା ହଉଛି କେତେବେଳେ ବର୍ଷା ହଉଛି କିଛି ଜଣା ପଡୁନି।
ହଁ ମାନେ ଏଇଥର ଖରା ବି ପ୍ରବଳ ହଉଛି। ଖରା ଦିନରେ ଖରା ବେଶୀ ହଉଛି ଏମିତି କୋଉ ଦିନରେ କୋଉଟା ଠିକ ରେ ହଉନି ଋତୁ ଆଉ ଜଣା ପଡୁନି।
ହଁ।
ତମକୁ କୋ କୋଉ ଋତୁ ବେଶୀ ଭଲ ଲାଗେ? ମାନେ ଶୀତ ନା ବର୍ଷା ନା ଖରା।
ମତେ ଶୀତ ଦିନରେ କେବେ ଖରା ଦିନ ଆସିବ ଖରା ଦିନରେ କେବେ ବର୍ଷା ମାନେ ମୁଁ ସେମିତି ନାଇଁ ଯେ ମତେ ଶୀତ ଦିନ ଏମିତି ଟିକେ ବସନ୍ତ ଋତୁ ନାଇଁ କି ସେଇଟା ଭଲ ଲାଗେ।
ଭଲ ଲାଗେ ନା। ମତେ କିନ୍ତୁ ବର୍ଷା ଦିନ ବହୁତ ଖ କାଣ କହିଲେ?
ହଁ। ନା ସେଇଥି ରେ
ମୁଁ ଯୋଉଠି ଏଇଠି ରହୁଛି ପୁନେରେ କିନ୍ତୁ ଏଇଠି ସବୁବେଳେ ଥଣ୍ଡା ପାଗ ମାନେ ବେଶୀ ଖରା ନାହିଁ। ବେଶୀ ଶୀତ ନାହିଁ ବେଶୀ ବର୍ଷା ବି ନାହିଁ। ସବୁ ସମାନ ଏଇଠି ହଁ ଆଉ ଖରା ଦିନରେ ଆମର ସେପଟେ ବହୁତ ଗରମ ନା ଏଇଠି କିନ୍ତୁ ଥଣ୍ଡା ଲାଗେ। ଏତେ ବି ଗରମ ଲାଗେନି।
ଭଲ କୁଆଡେ ବୁଲି ଯାଇଛ ବର୍ଷା ଦିନେ?
ବର୍ଷାଦିନେ ଏଇଠି ଗୋଟେ ଜାଗା ଅଛି ଲୋନାବାଲା ବୋଲି। ସେଇଠିକୁ ଯାଇଥିଲି ମ ହେଇଗଲାଣି ବର୍ଷେ ପାଖାପାଖି ଯାଇଥିଲି ମାନେ ସେଇଠି କଣ କହିଲ? ମେଘ ଏମିତି ହାତ ପାଖରେ ପୁରା ପାଖରେ ଯେମିତି ତମେ ହଁ ଭାବିବ କି ଯେମତି ମେଘ ଉପରେ ବୁଲୁଚ ପୁରା ପାହାଡ ଉପରେ ହଁ ଆଉ ସେଇଠି ଝରଣା ଅଛି ବହୁତ ଭଲ ଲାଗେ। ପାହାଡିଆ ଜାଗାଟା ସେଇଟା ପୁରା ମେଘକୁ ସିନେରୀ ବହୁତ ବଢିଆ। ଆଉ ପୁରା ମେଘକୁ ହାତ ପହଞ୍ଚିଲା ଭଳିଆ ଲାଗେ। ଯେମିତି କି ତମେ ଧରିଦବ କି ମେଘଟାକୁ ସେମିତି ଲାଗେ।
ଆଉ କିଛି ସେପଟ ଏମିତି ପର୍ଯ୍ୟଟନ।
ଆଉ ଗୋଟେ ମନ୍ଦିର ଯାଇଥିଲି ଗୋଟେ ଶିବ ମନ୍ଦିର। ସେଇ ମନ୍ଦିରର ନାଁ ହେଉଛି ଚ ଚକ୍ରେଶ୍ଵର ମନ୍ଦିର ସେଇଟାବି ଗୋଟେ ଏମିତି ପାହାଡ ଉପରେ। ବହୁତ ଭଲ ସିନେରୀ ହଁ ତାର ବି ପ୍ରାକୃତିକ ସୌନ୍ଦର୍ଯ୍ୟ ପୁରା ଭରପୁର ମାନେ ଏଇଟା ଟିକେ ପାହାଡି ଯାଗା। ମୁଁ ଯୋଉଠି ରହୁଛି ହଁ ତ ହଁ। ତ ସେଥିପାଇଁକି ସବୁବେଳେ ଥଣ୍ଡା ପବନ ପୁରା ବହେ। ଏତେ ବି ଗରମ ଲାଗେନି ଆଉ ଏଇଠି ଗୋଟେ କଥା ଏଠି ଝାଳ ବାହାରେନି ଜମା। ସେଇଟା ଗୋଟେ ଭଲ ଲାଗେ ଏଇଠି ହଁ ମାନେ ଆମ ହଁ ଆମର ଓଡିଶାରେ କେମିତି ଖରା ହେଲେ ପୁରା ଝାଳ ବୋହି ଯାଉଥିବ। କିନ୍ତୁ
ହଁ ହଁ।
ହଁ ହଁ ଏଇଠି ସେମିତି ଝାଳ ବାହାରେନି ମାନେ ସବୁବେଳେ ପବନ ପୁରା ଏନି ଟାଇମ୍ ସବୁବେଳେ।
ଗରମ ହଉନଥିବ ସେଇଠି ନାଇଁ କି?
ଗରମ ମାନେ ଖରା ବାଜିଲେ ପବନଟା ଯୋଗୁ ଥଣ୍ଡା ପବନ ହୁଏ ପାହାଡିଆ ଜାଗା ନା ସେଇଥି ପାଇଁ। ଆଉ ତମେ କୁଆଡେ କୁଆଡେ ବୁଲିବାକୁ ଯାଇଛ କଣ କହିଲେ?
ମୁଁ ନାଇଁ କାଲି ଜି ଆମର ଏଠି ଭୋଜି ଥିଲା ତ ଆମେ ଖାଇବା ପାଇଁ ବସିଥିଲୁ। ଖାଲି ଝାଳରେ ଖାଲି ଗାଧେଇଲୁ ପୁରା କିଛି ନଥିଲା ଆଉ ଆମ ମୁହଁ ଦେଖିବା ପାଇଁ।
ବାହାଘର ଭୋଜି ନା କଣ?
ହଁ ବାହାଘର ଭୋଜି ଥିଲା।
ଝିଆ ବାହାଘର ନା ରିସେପସନ ଭୋଜି?
ରିସେପସନ ସାଙ୍ଗର ଏମତିଆ ଅଙ୍କଲଙ୍କ ବାହାଘର ଥିଲା।
ଆ ହାଃ। ହୁଁ ଭୋଜି ଖାଇବାକୁ ଗୋଟେ ଭଲ ଲାଗେ ନା ସେ ଗରମ ହଉ କି ଯାହା ବି ହଉଛି ହଉ ହୁଁ। ସେଇଟା ଅଲଗା ପ୍ରକାର ଖୁସି ଗୋଟେ।
ହଁ ସେଦିନ ସମସ୍ତେ ଆସିବେ ଦେଖିବୁ ଯେତିକି ସବୁ କ ଥିବ।
ସାଙ୍ଗ ସାଥି ସମସ୍ତଙ୍କୁ ଦେଖିବ। ମିଶିକି ଖାଇବ ସେଟା ଗୋଟେ ମଜା ଲାଗେ ହଁ।
ଆଁ ମାନେ ଏମିତି ତ କେହି କାହାକୁ କଲ୍ କଲେ ତ କେହି ରିସିଭ ମାନେ ଆସିପାରିବେନି କହିବେ ଏମିତି ଯାହା ଉ ବାହାଘର ହବ କି କଣ ହବ ମାନେ ସବୁ ଫ୍ୟାମିଲି ସବୁ ଆସିଥିବେ ପରିବାର ହେଇକି।
ହଁ ହଁ ଆମେ ଆମେ ସବୁବେଳେ ତ କାମରେ ବ୍ୟସ୍ତ ରହୁଛେ କିନ୍ତୁ କେବେ କେବେ ଏମିତି ମିଶିଲେ ଭଲ ଲାଗେ ନିଜକୁ ଆଉ।
ହଁ। ତମେ ଆସିଛ କେବେ ଏପଟେ ତମେ ଜାଣିଥିବ ତ ଦାରିଙ୍ଗବାଡି ଆମର ବୁଲି ଆସିଛ କେବେ?
ଜାଣିଛି ଯେ କିନ୍ତୁ କେବେ ଯାଇନି ମୁଁ ମୁଁ ବି ଫୁଲବାଣୀର କିନ୍ତୁ ଦାରିଙ୍ଗବାଡି କେବେ ବୁଲି ସେଇଟା ଶୀତ ଦିନେ ଭଲ ଲାଗେ ନା ବୁଲି ଯିବା ପାଇଁ ବହୁତ।
ହଁ ସେଇଟା ଶୀତ ଦିନେ ଯିବା ପାଇଁ ଭଲ ଲାଗେ ଯେତେବେଳେ ତମେ ଯଦି ରାତିରୁ ଯାଇଥିବ। ଅ ସେଇଠି ପହଞ୍ଚିଯିବ ସକାଳ ଚାରିଟା ପାଖାପାଖି ନା କଣ। ସେଠି ଗାଧେଇ ଦବ ଆଉ ସକାଳୁ ଯେତେବେଳେ ଯୋଉ ସୂର୍ଯ୍ୟ ଉଦୟ ହୁଅନ୍ତିନି କି। ସେ ଝାଉଁ ବଣ ରେ ଦେଖିବ କେତେ ପୁରା ଭଲ ମାନେ ଏତେ ଭଲ ଦୃଶ୍ୟ କୋଉଠି ଦେଖିବାକୁ ମିଳିବନି।
ହଁ ହ୍ୟାଲୋ।
ହାଲୋ।
ହଁ କଣ କହିଲ।
ମାନେ ସେଇଠିର ଯୋଉ ସୂର୍ଯ୍ୟ ଉଦୟ ଯୋଉ ହଉନି କି ସକାଳ ଟା।
ହଁ ହଁ।
ହଁ ସେଇଟା ମାନେ ବହୁତ ଦେଖିବାକୁ ପୁରା ସୁନ୍ଦର ମାନେ ଲାଗିବ ଯେମିତି ନାଇଁ ମୁଁ ଏଇଠି ଗୋଟେ ଘର କରିକି ଏକା ରହିଯିବି।
ହଁ ହଁ ତମେ ଯାଇଛ ତାହେଲେ?
ହଁ ମୁଁ ଯେତେବେଳେ ନାଇନ କ୍ଲାସ ପଢୁଥିଲି ସେ ସମୟରେ ଯାଇଥିଲି ମୁଁ ଆମର କୋଚିଂ ରୁ ନେଇଥିଲି ସାର୍ ମାନେ ଆମକୁ। ଏକ୍ସକର୍ସନ ରେ ନେଇଥିଲେ। ତ ଆମେ ଦେ ଜାଗା ସବୁ ବୁଲିଥିଲୁ କଫି ବଗିଚା ପାର୍କ। ହେରିକା ସବୁ ବୁଲିଥିଲୁ ଆଉ।
ଅଁ ହଁ।
ଆସିବ କେବେ ବୁଲିବା ପାଇଁ ସେପଟ ଏରିଆ।
ହଁ ଯିବି ଆଉ ହଁ। ତମେ ଫୁଲବାଣୀର କୋଉଠି ରହୁଛ?
ହଉ ଆ ମୋ ସହିତ କଥା ହେଇକି ମତେ ଭଲ ଲାଗିଲା ଧନ୍ୟବାଦ।
ହଁ ଧନ୍ୟବାଦ।